ହାଲୋ ସାଙ୍ଗ କଣ କରୁଛ।
ଏଇଠି ବସିଥିଲି।
ବସିକି କଣ କରୁଛ ନା ମୁଁ ବସିି ଠିଆ ହେଇକି ଠିଆ ହେଇ ଚାଲୁଛି। ବାରିଆଡେ। ଆଉ କଣ ଖାଇଛ ନା ଖାଇନି।
କଣ ପାଇଁ ଯେ
ଗାଧେଇନି ବୋଲି ଖାଇନି ତମେ
ହ ଖାଇଛି।
କଣ କହିଲ
ଚୁଡ଼ା
ଚୁଡ଼ା କଣ ଲଞ୍ଚ ଟାଇମ ରେ ବି ଚୁଡ଼ା
ଲଞ୍ଚ ଟାଇମ ହେଲାଣି କି?
ଏଟା ବ୍ରେକ୍ଫାଷ୍ଟ ଟାଇମ ସାତଟାରୁ ନଅଟା ଗଲାଣି ଭାରି ତମେ ଏଗାରଟା ବେଳକୁ ଚୁଡା ଖାଇଲେ ଲଞ୍ଚ ଟା କରିବ କେତେବେଳେ ଦିଟା
ଯେତେବେଳେ ଭୋକ ଲାଗିବ।
କାହିଁ ଏମିତି ସବୁବେଳେ ଗୋଟେ ଟାଇମ ଫିକ୍ସ କର
ହଉନରା।
ହଉନି। ଜ ଜ ବି ସି କେହି ଦେବେ କି?
ହଁ।
ଆଁ।
ହଁ।
କାଇହିଁ ଡାକୁଛ ଡାକିଲେ ସିନା ମୁ ଯାଇ ଶିଖେଇ ଦିଅନ୍ତି।
ଆଉ ଆସିବ କେବେ ଆଉ
ଆଉ କେବେ ଡାକିଲେ ଯିବି। ଆଉ ଆଉ ତମ ଆଡେ କଣ ବୁଲିବାକୁ କଣ ଭଲ ଭଲ ଜାଗା ଅଛି। ସେ
ଆମ ହଁ ବୁଲିବାକୁ ଅଛି
ହୁଁ କଣ ଅଛି ଆମ ଗାଁରେ ନଦ୍ୟ ଅଛି ଆଉ ମହାଦେବଙ୍କ ମନ୍ଦିର ଅଛି ଆଉ ଗୋଟେ କଣ ଆଗୋ ଟ୍ରାନ୍ସପାର୍କ ଅଛି।
ନାଇଁ କେବେ ଯାଇନି ସାଙ୍ଗ ମାନେ ଡାକନ୍ତି ଯେ ମୁଁ ଯାଇପାରେନି।
ଅହୋ ଆଉ ଯିବାକୁ ଇଚ୍ଛା ହୁଏ।
ନାଇଁ।
ଯାଇନି ତ କେବେ ଇଚ୍ଛା ହବ କଣ ଗଲେ ସିନା କଣ ଦେଖିଲେ ଇଚ୍ଛା ହବ। ଯଦି ଭଲ ଜିନିଷ ହେଇଥିବ। ହୁଁ
ଅହ। ଆଉ ଆଉ କଣ କଣ ତମ ଆଡେ ଅଛି ମାନେ ଦେ ଦର୍ଶନୀୟ ସ୍ଥାନ।
ଓ
ହ
କଣ ମାନେ ହଁ
କାରଣ କାଲି ମୋ ସାଙ୍ଗ ହେରିକା ସବୁ ପୁରୀରୁ ଆସୁଛନ୍ତି ପୁରୀ ନୟାଗଡ ବ ସେି କହୁଥିଲେ କି ତମ ଗାଁ ପାଖାପାଖି କଣ ଗୋଟେ ଦର୍ଶନୀୟ ସ୍ଥାନ ଅଛି ତ ସେମାନେ ଆସିବେ ବୁଲିକି ମତେ କହୁଥିଲେ ତୁ ଗୋଟେ ବାଇକ ଗଡା ସପ୍ତ ଶଯ୍ୟା ଏଇ କଛି ଆଉ ମାନେ ସେଇ ଲୋକେସନ ର ମାନେ କିଛିଟା ଲୋକେସନ ଆମେ ଓଡିଶାର ବୁଲିବାକୁ ଯିବୁ ଆଉ
ହୁଁ ହୁଁ
ଆଉ। ଆଉ ତ ମାନେ ଆଉ ମୁଁ ମୋର ଏତେ ଜ୍ଞାନ ନାହିଁ ନା ମାନେ କୋଉ କୋଉ ଜାଗା ଏଠି ଅଛି ଆଖ
ନହିଁ ମୋ ଆଡେ କିଛି ନାହି।
ନାହିଁ କିଛି
ଆମ ଆଡେ କିଛି ନାହିଁ।ମାନେ ଯେତିକି ଥିଲା କହିଲି ମୁଁ ଆଉ ଜାଣିନି ବେଶି। କି କିଛି ଜାଗା। ମୁଁ ବେଶୀ ବୁଲିବାକୁ ଯାଏନି ତ ଏଥି ଯୋଗୁ।
କମ ପାଇଁ ବୁଲିବାକୁ ବୁଲିବାକୁ ଭଲ ଲାଗେନି କି।
ନାହିଁ।
କଣ ପାଇଁ।
କେଜାଣି।
ବୁଲିବାକୁ ଭଲ ଲାଗେନି ନା ବୁଲିବାକୁ ମାନେ କମ୍ପାନୀ ମିଳିଲେ ବୁଲିବେ ନା କଣ।
ହୁଁ ହୁଁ।ମୋର ଗୋଟେ ସାଙ୍ଗ ଅଛି ତା ସହିତ ଖାଲି ବୁଲିବାକୁ ଭଲ ଲାଗେ।ଆଉ ଆଉ କାହା ସହିତ ଯିବାକୁ ଭଲ ଲାଗେନି।
ଏମିତି କଥା କି।
ହୁଁ।
ଅ ହ। ଆଉ କଣ ଖାଇଥିଲ।
ଆଉ କଣ କୁହ।ଆଉ ତମ ଆଡେ କଣ ଜାଗା ଅଛି ସବୁ କହିଲ।
ଆମ ଆଡେ। ଆମ ଗାଁ ପାଖରେ ମାନେ ଗୋଟେ ମାନେ ଆମ ଗାଁ ପାଖରେ ଗୋଟେ ମାନେ ମହାଦେବଙ୍କର ଆବିର୍ଭାବ ଗୋଟେ ଆବିର୍ ହାଲୋ। ମୁଁ କହିଲି ଆମ ଗାଁ ପାଖରେ ମ ମହାଦେବଙ୍କର ଆବିରର୍ଭାବ ଗୋଟେ ମୂର୍ତ୍ତି ମାନେ
କଣ ଜାଗା ଅଛି?
ସେ କହୁଛି ଆମ ଆଡେ ମାନେ ମହାଦେବଙ୍କ ହାଦେବଙ୍କର ଗୋଟେ ମନ୍ଦିର ଅଛି ହ୍ୟାଲୋ।
ମୁଁ କହିଲି ତମ ଆଡେ କଣ ଜାଗା ଅଛି?
ମୁଁ କହିଲି ଆମର ମହାଦେବଙ୍କର ଗୋଟେ ମନ୍ଦିର ଅଛି। ଯୋଉଟା କି ଡାଇରେକ୍ଟ ମାନେ ମାନେ ମାଟି ତଳୁ ବାହାରିଥିଲା। ହେଲା। ଆଉ। ଆଉ ଆମ ଗାଁଡେ ମାନେ ସବୁ ମନ୍ଦିର ଗୁଡା ଅଛି। ଦେନ ଆମ ଗାଁ ଆଡେ ଗୋଟେ ଟେ ଗ୍ରାମ ପାଖରେ ଗୋଟେ ଗାଁ ମାନେ ଆମ ଗାଁଠୁ କେତେ ପନ୍ଦର କୋଡିଏ କିଲୋମିଟର ହବ ଗୋଟେ ଜଳପ୍ରପାତ ଅଛି। ଜଳପ୍ରପାତ ନୁହଁ ଗୋଟେ ଛୋଟ ଟାଇପ୍ ର ୱାଟର ଫଲ ଅ ଆ ସେଠି ତା ନାଁ ହଉଛି ଗଦଗଦିଆ। ଗଦ ଗଦ ଗଦଗଦି ଗ ଗଦଗଦି ଜଳ ପ୍ରପାତ। ତ ଏବେ ଏବେ ବର୍ଷା ଦିନ ହେଲା ନା ପିଲା ଆସିକି ସେଠରେ ଗାଧିଆଗୁଧି କରିପାରିବେ ଆଉ ଆଉ ଖୁବ ମାନେ ଆଉ ଆମ ଗାଁ ପାଖରେ କଣ ଆମ ଗାଁ ପାଖରେ ଗୋଟେ ଗାଁ ଅଛି ସେଠିକି ସବୁ ଫେଷ୍ଟିଭାଲ ପାଳନ କରାଯାଏ ଆଉ ଆମ ଗାଁରେ କଣ ନଈଟେ ଯାଇଛି ଆମେ ସବୁବେଳେ ନଈରେ ଆଉ ଆଉ ଝିଅ ପିଲାଙ୍କୁ ତ ଘରେ ଏତେ ଫ୍ରିଡମ ମିଳେନି ଯଏ ଯଦି ଆମ ଗାଁରେ କିଏ ଯଦି ମାନେ ଲଭ ଫବ କରୁଥବ ସେ ଯାଇ ନ ଏଆଡେ କଥା ହବ।
ହୁ ହୁ।
ଆଉ ଆଉ କଣ ମାନେ ନଦୀର ସନ୍ଧ୍ୟା କାଳୀନ ଦୃଶ୍ୟ ଟା ବହୁତ ମାନେ ସୌନ୍ଦର୍ଯ୍ୟମୟ ସହିତ ମାନେ କଣ ମନକୁ ପ୍ରଫୁଲ୍ଲିତ କରିଦିଏ। ଆଉ।
ମାନେ ଆଗରୁ ଆରୁ ନଦୀର ପରିବେଶ ଟା ବହୁତ ଭଲ ଥିଲା କିନ୍ତୁ ଏବେ କଣ ନା ଆମର ଯେହେତୁ କଣ ବାଲି ଖଣି ହେଇଯାଇଛି ଆମ ଗାଁ ନଈକି ଦେଖିଲେ ବିକୃତିଆ ଲାଗୁଛି। କିନ୍ତୁ ଆଗରୁ ତାର ମନୋହର ଦୃଶ୍ୟ କ ମାନେ ପୁରା ଜାଜଲ୍ୟ ମାନ।
ଓହୋ ଭଲ।
ଆଉ ଏବେ ତ ତାକୁ ବାଲି ନାଇଁ ନାଇଁ ନାଇଁ ନାଇଁ ନାଇଁ ନଈଟାକୁ ଏମିତି କରିସାରିଲାଣି ଯେ ନଈ ନଈର ମାନେ ଯୋଉ ଇକୋ ସିଷ୍ଟମଟା ପୁରା ନଷ୍ଟ ହେଇସାଇଲାନାଇ।
ହଁ ତମ ଗାଁରେ କେବେ ଡାକିବ ଆଉ।
ହଁ ନିହାତି ଆମ ଗାଁର ଆଡେ ଆସ ବୁଲିକି ଯାହା ଆମ ଗାଁ ପାଖ ଆମ ଗାଁ ପାଖରେ ଆଉ ଚାରି ପାଞ୍ଚ କିଲୋମିଟର ଦୂରରେ ଯଦି ଯିବ ତମେ ମାନେ ବିଶ୍ଵ ପ୍ରସିଦ୍ଧ ଜିଆଇ ଟ୍ୟାଗର ମଗଜି ଲଡୁ ଖାଇବ ମଗଜି
ନା ହଁ।
ମଗଜି ଲଡୁ। ଆଉ ଆଉ ତମ ଗାଁରେ କଣ ଖାଇବା ପସନ୍ଦ ମାନେ ଫେ-ଫେମସ?
ସକାଳ ସବୁ ବରା ଭୁବୁନି ହୁଏ।
ଛୁଆ ଯାଇ ବରା ଘୁଗୁନି ପାଇଁ ମାଡ ଗୋଳ ଲାଗି ବୋଧେ ଖାଇ ଦିଅନ୍ତି। ଆଉ ତମେ ମାନେ ତୁ କେତେ ଥର ତାଟିଆ ନେଇକି ଯାଇଛୁ?
ମୁଁ ଡେଲି ଡେଲି ଯାଏ ଯେତେବେଳେ ଗାଁରେ ଥିଲେ ବାପା ସକାଳୁ ଆଗ ଯାଏ ତାପରେ ଟିଉସନ୍ ଯାଏ ନା ଆମେ ଭାଇ ଭଉଣୀ ଯାଇ ଆଗୁଆ ବସି ତାଙ୍କ ଘରେ ହେଇନଥିବ ବସିଥିବୁ ଆସିକି ତାପରେ ଖାଇକି ଯାଉ। ଆଉ ଏମିତି ଆଉ ମୁଁ ଗାଁରେ ସେତେ ଖାଏ ଆଉ ଏବେ ତ ଖାଉନି ଘରକୁ ଖାଉନି ପିଆଜ ରସୁଣ ଖାଉନି ନା ଏଥି
ଆହାଁ ପିଆଜ ରସୁଣ ଖାଉନାହାନ୍ତି ନା। ଆଉ ଉଁ ତାପରେ ସେତେବେଳେ ହାଇଜେନିକ କି ରହିଆକୁ ଭଲ ଲାଗୁ ମାନେ ଭଲ ଲାଗୁନଥିଲା ନା କଣ?
ନାଇଁ ନାଇଁ ହାଇଜେନିକ ରହିବାକୁ ଭଲ ଲାଗୁଥିଲା ବାକି ଗୋଟେ ଲୋଭ ହୁଏ ମତେ ଯେମତି ଖାଇବି ମତେ ଭଲ ଲାଗେ।
ଓହୋ ଆଉ ତାହେଲେ ମୁଁ ଗୁପଚୁପ ଭାବୁଛି ବେପାର କରିବି।
ହଁ ହଁ। ସେମତି ଟା ବି ଭଲ ଲାଗେ।
ମାନେ କଣ ଯଦି ମାନେ ହାଇଜେନିକ ଲୋ ଲୋକମାନେ ଗୁପଚୁପ୍ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ଅନହାଇଜେନିକ ଲୋକ ଗୁଡା ସିଓର ପସନ୍ଦ କରିବେ ତ ମୁଁ ଯାଉଚି ଗୁପଚୁପ ବେପାର କରିବି ଆରେ ଭାଇ ଗୁପଚୁପ୍ ଦଶ ଟଙ୍କାରେ ଚା-ଚାରି ମାନେ ଛଅଟା ଦଶ ଟଙ୍କାରେ ଛଅଟା କି ପାଞ୍ଚଟା ଦଉଛନ୍ତି। ଭାଇ ଦି ଟଙ୍କା ଗୋଟାକ ଗୁପଚୁପ ହେଲାଣି ଯୋଉଠିକି ଅଟା କେଜି ଟେରେ ଚାରିଶହ ଗୁପଚୁପ ବାହାରିବ। ମୁଁ ଏଇଥିପାଇଁ ଗୋଟେ ଗୁପଚୁପ ମେସିନଟେ ମଗେଇଚି। ବନେଇକି ବି କିବି ଅର୍ଡର କରିଥିଲି ଯେ ସେ କାଲି ତାକୁ ଗୁପଚୁପ ଉଁ ମେକିଂ ମେସିନଟେ ଅର୍ଡ଼ର କଲି। ଯେ ସେ ସେ କାଲି ମତେ ମାନେ ସବୁ ବେ ମାନୁଆଲ ପଠେଇଥିଲା ଯେ କିନ୍ତୁ ଜି ଏସ୍ ଟି ସହିତ ସେଟା ନବେ ହଜାର ହେଲା ମୁଁ କହିଲି ନବେ ହଜାରରେ ମୁଁ ଗୋଟେ ଇଣ୍ଡଷ୍ଟି ଠିଆ କରିଦେବି। ଥାଉ ତମ ଗୁଚୁପ ମେସିନି।
ଆଉ ଆଉ କଣ ତମକୁ ସବୁଠୁ ଭଲ ଜିନିଷ କୋଉଟା ବନେଇ ଆସିଛି ସବୁଠୁ ବଢିଆ ନା ତମେ ବନେଇଥିବା ଡିସ୍ ଭିତରୁ ସବୁଠୁ ବେଷ୍ଟ କୋଉଟା
ନାଇଁ ସେମତି କିଛି ବେଷ୍ଟ ନାଇଁ ମୁଁ ସବୁ ଯାଇଥ କରି ଖାଇଦିଏ
ଓ ହୋ। ଆଉ ଯଦି ଘରକୁ ପୁଣିଆ ଆସ। ସିଲ।
ହେ ବୋଉ ଅଛି ମନାେ।
ଏା ବୋଉଠୁ କିଛି ଶିଖୁନ। ବୋଉଠୁ କିଛି ଶିଖୁନ।
ଶିଖିବା ଆଉ ବଡ ହୁଏ ବଡ ହ
ବଡ଼ ହେଲେ ଶିକିିବା। ଆଉ ବଡ ହେଲେ ଶିଖିବା ଆଁ କଣ କଣ ଶିଖିବାର ଅଛି।
ଯାହା ଶିଖିବା।
ଆଉ ଘରେ ଯାହା ଶିଖେଇବେ
ନ ଶିଖେଇକି ତ ବହୁତ ଜିନିଷ ଶିଖି ଯାଇଛି।
କଣ କଣ ଶି
ଜ କ କିଛି ପରେ କଣେଇବି ଆଉ ରଖିଛି।
ହଁ।
ହଁ।